ହଁ ହଁ ସାଙ୍ଗ କୁହନ୍ତୁ
ହଁ ସାଙ୍ଗ କଣ କରୁଛ ଆଜ୍ଞା ମୁଁ ଏ ଘ ଅଛି
ମୁଁ ତ ଏଇନା ଆଜ୍ଞା ବଜାରକୁ ଯାଇଥିଲି ବନ୍ଧୁ
କ ପାଇଁ ଯାଇଥିଲ
ଆମ ବଜାରକୁ ଯାଇଥିଲି ବନ୍ଧୁ ଆମର ପନିପରିବା ଆଣିବା ପାଇଁ ଦେଖୁଛ ତ ବହୁତ ବହୁତ ଅସୁବିଧା ସମ୍ମୁଖୀନ ହେଉଛି ପରିବା କିଣିବାରେ ବହୁତ ପନିପରିବାର ଦାମ୍ ଅଧିକ ରହୁଛି
ଆଚ୍ଛା
ଆଉ ତ ଦେଖ ସବୁ ରେଟ୍ ହେଇଗଲାଣି ଅଧିକ ଦାମ୍ ଦେଇକି ପରିବା ଆଣିବାକୁ ପଡ଼ୁଛି।
ହଁ ଏଇ ଯେଉ ପନିପରିବା ଦର ହେଇଛି ବୋଲି ମୁଁ କଣ କରୁଛି ନା ଆଗୁଆ ବାହାରିରେ କିଛି ଏମିଚା ଗଛ ଲଗେଇ ଦେଇଛି ଯାହାକି ଡେଲି ଫଳ ଦବ ଯେମିତି କିି ଭେଣ୍ଡି ଲଗେଇ ଦେଇଛି ବାଇଗଣ ଲଗେଇ ଦେଇଛି ଝୁଳଙ୍ଗ ଲଗେଇ ଦେଇଛି ଶାଗ ଲଗେଇ ଦେଇଛି ଯାଫଳରେ କି ଡେଲି ମତେ ସେ ଫଳ ଦେବ ତେଣୁ ମୋର ଆଉ ଏତେ କିଛି ଅସୁବିଧା ହେଉନାହିଁ ବାକି ସେଇଭଳିଆ ଅଳ୍ପ କିଛି ପରିବା ପଥର ଯାହା ଦରକାର ହେଉଛି ମୁଁ ଯାାଇକିନା ବେଳେବେଳେ ଛକରୁ ଘିନି ଆଣୁଛି ଏମିତିକି ପୋଟଳ ହେଲା କୋବି ହେଲା ଏହିଇଭଳି କିଛି ଜିନିଷ ମୁଁ ମାର୍କେଟ ବଜାରରୁ ଘିନି ଆଣୁଛି ବାକିରି ପାଞ୍ଚୋଟି ଜିନିଷ ମୁଁ ବାାରିରେ ଫଳୁଛି ଯାହାଫଳରେ କି ମତେ ଏତେ ଦର ଏତ ପ୍ରଭାବିତ କରିପାରୁନାହିଁ।
ବନ୍ଧୁ ତୁମେ ତ ସବୁବେଳେ ତ ଆପଣଙ୍କର ବଗିଚାରେ ତ ବହୁତ ପନିପରିବା ଲଗାଇଥିବେ।
ହଁ ଲାଗିଛି।
ଆଉ ଅସୁବିଧାର ସମ୍ମୁଖୀନ ତ ହେଉନଥିବ ବହୁତ।
ନାଇଁ ସେଥି ଯଉ ବା କହିବି ହଁ ସେଥିଯୋଉ କହିଲି ଜେ ମୋ ଚା ଚାରି ପାଞ୍ଚ ପକାରର ପରିବା ଲଗେଇଚି ଯାହାକି ଡେଲି ଦେଉଚି ଯାହାଫଳରେ କି ମୋତେ ବେଶୀ କିଛି ପରିବା ବଜାରରୁ କିଣିବା ପାଇଁ ପଡ଼ୁନାହିଁ।
ମୁଁ ତ ବନ୍ଧୁ ଆମ ଆମ ବଗିଚାରେ ବି ଅଛି ବଗିଚା। ଆମ ବାରି ପଟ ବଗିଚା। ତାହେଲେ ତ ମୁଁ ତ କରିପାରି ପନିପରିବା ଚାଷ।
ହଁ ତମେ କରିପାରିବ ।ଭଲ କିସମର ମଞ୍ଜି ଆଣିକିନା ତାକୁ ପାଣିରେ ପକେଇ ଦେଲିିକିନା ପାଣିରେ ପକେଇବା ଦ୍ଵାରା ତାପରେ ଗଜା ଦେଲା ପରେ। ତାକୁ ପୋତିକିନା ସାର ଖତ ଦେଇକିନା ତାକୁ ଲଗେଇଲେ ବି ଆ ଆପଣଙ୍କ ବାରିରେ ବି ମଧ୍ୟ ହେଇପାରିବ।
ଯାହାଫଳରେ ମୋର କ ଭେଣ୍ଡି ଚାଷ ବାଇଗଣ ଚାଷ ଟମାଟର ଚାଷ। ଆମର ଯେ ଯେତିକ ଭିଟାମିନ୍ ମିଳୁଥିବା ଯେତିକ ଅ ପନିପରିବା।
ହଁ। ହଁ ମିଳିପାରିବ ।ଆଉ ଗୋଟେ ଜିନିଷ କଖାରୁ ଗୋଟେ ଯୋଉଥିରେ କି କମ ପରିଶ୍ରମରେ କମ ଖର୍ଚ୍ଚରେ ଭଲ ଲଗେଇ ତାକୁ ଭଲସେ କରିହବ ।ଆଉ ଥରେ ଲଗେଇ ସେର ମାଡ଼ି ମାଡ଼ି ମାଡ଼ି ମାଡ଼ି ଥିବ ମାଡ଼ି ମାଡ଼ି ତା କୋଡି ବି ତିରିଶ କି କଖାରୁ ବି ସିଏ ବାହାରିଯିବ ।ଯାହାକି ଆପଣଙ୍କର ଚାରିରୁ ଛଅ ମାସ ପଳେଇବ ଆରାମ ସେ ହେଲେ କଖାରୁ ଗୋଟେ ଲଗେଇବା କଥା ଟିକେ ଭାବନ୍ତୁ।
ହଉ ବନ୍ଧୁ ମୋତେ ଗୋଟେ ବିଷୟରେ କୁହନ୍ତୁ। ଆମ ର ଯେତିକ ପନିପରିବା ବାଡ଼ିରେ ଏ ଲଗେଇବା ପାଇଁ ଦରକାର। ଆମେ କଣ ସାର ଉପ ଅ ସାର ପକାଇ ପାରିବା। ନା ଆମର ଖତ ଦେଇପାରିବା ନା କୋଉଟା ସୁବିଧା ହେବ ।ଆମ
ନାଇଁ ଦେ ନାଇଁ ନାଇଁ ନାଇଁ ସାର ନଦେଲେ ଚଳିବ ଦେଖ ।ଆମେ ଯେତେବେଳେ ବିଲରେ ଯେତେବେଳେ ବଡ ଆକାରରେ ଆମେ କିଛି କରୁ ଧାନ ହଉ କି କିଛି ବଡ ଆକାରରେ ।ତ ଆମେ ଖତ ଯୋଗେଇ ପାରିବା ନାହିଁ। ତେଣୁ ସେଇ ପରିସ୍ଥିତିରେ ଆମେ ସାର ଉପୋଗ କରି ଯୋଉଟା ବାରିରେ ଆମେ ଅଳ୍ପ ଜାଗାରେ କରିବା। ଆମର ଯୋଉ ଖତ ଗଡିଆ ରହୁଛି ଆମକୁ ଜୈବିକ ଖତ ଆମେ ସେଠି ଉପଯୋଗ କରିପାରିବା। ଆଉ ଅଳ୍ପ ଅଳ୍ପ ମାତ୍ରାରେ ବି କଲେ ବି ହବ ଭଲ। ତେଣୁ ସାର ଉପଯୋଗ ନକଲେ ବି ଭଲ ହବନି ସେମିତି କିଛି ନାହିଁ ।ଆମକୁ ଜୈବିକ ଖତ ବି ଆମେ ଉପଯୋଗ କରିପାରିବା। ଯାହାଦ୍ୱାରା କି ସେଥିରେ ମଧ୍ୟ ଭଲ ଆଁ ଅମଳ ହବ ଭଲ ଉତ୍ପାଦନ ହବ ଭଲ ଫଳିବ। ଆ ସେମିତି ସାର ନପଡିଲେ ବି ଚଳିବ।
ଖରା ମାସରେ କଣ କଣ ବନ୍ଧୁ ପନିପରିବା ନଗେଇ ପାରିବା।
ଦେଖ ଖରା ମାସରେ ଯଦି କରିବ। ତମେ ଦୁଇ ତିନି ଟି ଦିଗକୁ ଧ୍ୟାନ ଦେବାକୁ ପଡିବ ।ପ୍ରଥମ କଥା
ଯାହାଫଳରେ ଆମର ସୁବିଧା ଏ ସୁଯୋଗରେ ଆମେ କରିପାରିବା ପନିପରିବା ଚାଷ।
ହଁ ଯୋଉ ଯୋଉ ଫସଲ ଯୋଉ ଫସଲ ଅଧିକା ପାଣି ଜ ଆବଶ୍ୟକ ହଉଥିବ ତାକୁ ଖରାଦିନେ କରିବା କଥା ନୁହେଁ ।କାରଣ ଯୋଉଠୁ ଖରାଦିନେ ତାକୁ ଏମିତିରେ ବି ପାଣି ଅଧିକା ଦରକାର। ଯଭ ଖରାଦିନେ ଅଧିକା ଶୁଖିଯିବ ତେଣୁ ଏମିତି ଗୋଟିଏ ଜିନିଷ କରିବେ ଯେଉଁଟାକି ପାଣି କମ୍ ଦେଲେ ହେଇଯିବ ।ଏମିତିକି ଶାଗ ବୁଣିଲେ ଭଲ ହେବ ଖଡ଼ା ବୁଣିଲେ ଭଲ ହେବ। ଯେଉଁଟାକି କମ ପାଣିରେ ହେଇଯିବ ଆଉ ଭେଣ୍ଡି ଭେଣ୍ଡି କହିଲେ ଭଲ ହେବ ଭେଣ୍ଡିକୁ ଥରେ ଦୁଇ ଥରେ ପାଣି ଦେଲା ପରେ ସେଏ ହେଇଯିବ ।ତାକୁ ପାଣି ଦରକାର ନାହିଁ। ସେତ ଅଳ୍ପ ପାଣିରେ ତାହା ହେଇଯିବ। ଆ ତମେ ଶାଗ ଆଉ ଭେଣ୍ଡି ଏଇ ଦିଟା କଖାରୁ ଏଇ ତିନୋଟି ଦିଗରେ
ହଁ ବନ୍ଧୁ କୁହନ୍ତୁ।
ହଁ ଏଇ ଶାଗ ଭେଣ୍ଡି ଆଉ କଖାରୁ ଏଇ ଦି ତିନିଟି ଦିଗକୁ ଅଧିକା ଧ୍ୟାନ ଦିଅ।
ଆଉ କେମିତି କଣ ଦିନକୁ ଆପଣଙ୍କର ର ବଗିଚାରେ କେତେ କଣ ଭେଣ୍ଡି ବାହାରୁଛି। ଟମାଟର କେତେ କଣ ବାହାରୁଛି। ଆପଣଙ୍କର ଅ ଯେତିକ ସାରୁ
ଦେଖ ଭେଣ୍ଡି ଆମେ ଯେତିକି କରିଛୁ ଗୋଟେ ଗଛରୁ ଦଶରୁ ବାରଟି ବାହାରୁଛି ।ଆଜି ଯୋଉ ଭେଣ୍ଡି ହେଲା ତାକୁ ଆମେ କାଲି ତୋଳିବୁନି ପହର ଦିନ ତୋଳିବୁ। ସେହିପରି ଭାବରେ ଆମର ଯେତିକି ଭେଣ୍ଡି ହୋଇଛି। ଆମେ ତାକୁ ଦୁଇ ଭାଗ କରିଦେଇଛୁ।ଆଜି ଗୋଟେ ଭାଗ ତୋଳିବୁ କାଲି ଆଉ ଗୋଟେ ଭାଗ ତୋଳିବୁ ।ଯା ଫଳରେ କି ଆଜି ଯୋଉଟା ତୋଳିଲୁ ତାକୁ ଦିନ ପରେ ଛାଡି ତୋଳିଲା ବେଳକୁ ସେଟା ବଡ ହେଇଯାଇିଥିବ ।ସେଟା ବଡ ଯୋଉଠୁ ହେଇଯାଇଥିବ ଆମକୁ ଏଇଭଳି ସମାନେ ଆମେ ଦୁଇ ଭାଗରେ ବିଭକ୍ତ କରି ତୋଳୁଛୁ। ଅ ଟମାଟ ଟର ବି ସେଇ ଭଳିଆ ଟମାଟର ଆମେ ଆଜି ତୋଳୁଛୁ। ପୁଣି ତିନି ଦିନ ପରେ ଆଉ ଛେକେ ତୋଳୁଛୁ। ଏଇଭଳିଆ ଛେକ ଚ୍ଛେକ କରି ଆମେ ତିନି ଛେ଼କ କରିଦେଇଛୁ। ଯାହାଫଳରେ କି ଆମେ ସପ୍ତାହରେ ତିନି ଥର ଟମାଟର ତୋଳୁଛୁ ଭେଣ୍ଡି ଦିନେ ଛାଡ଼ି ଦିନେ ତୋଳୁଛୁ। ଆଉ କଖାଳ ତ ତା ଦରକାର ହବ ଆମ ଦରକାର ହେଲେ ଆମେ ଆଣୁଛୁ। ଏହିପରି ଭାବରେ ଆମେ ତିନି ଚାରଟି ଜିନିଷ ଭଲସେ କରୁନା ସେଥିରୁ ଭଲସେ ଉତ୍ପାଦନ କରିପାରୁଛୁ ଆଉ। ଆମେ ଯେଉ କରୁଛୁ ଉତ୍ପାଦନ ଆମେ ସେ ଉତ୍ପାଦନ କରି ଆମେ ନିଜେ ଖାଉଛୁ ।ଆଉ କିଛି ଜିନିଷ ନେଇକିନା ଆମେ ମଧ୍ୟ ବଜାରରେ ବିକି ଦେଉଛୁ। ଯାହାଦ୍ୱାରା କି ଆମେ କିଛି ଅର୍ଥ ବି ମଧ୍ୟ ଉତ୍ପାଦ ରୋଜଗାର କରିପାରୁଛୁ ।ଯାହାଫଳରେ କି ଯାହାଫଳରେ କି ଆମର ଚାଷର ଯୋଉ କୌଣସି ମଜୁରୀ ଉଠିକିନା ଆମର ଲାଭ ମଧ୍ୟ ହଉଛି ।ତେଣୁ ଆମେ ଆକୁ ବ୍ୟବସାୟୀକରଣ କରିବୁ ଯାହାଫଳରେ କି ଆମେ ବ୍ୟବସାୟ ଜନିତ ଲାଭ ଜନିତ କିଛି ଫସଲ କରିବା ପାଇଁ ଯୋଜନା ରଖିଛୁ। ଯେମିତି କିି ଆମେ ଆରେ ଘି କୁଆରି ଚାଷ କରିବୁ ବୋଲି ଭାବୁଛୁ। କାରଣ ଘି କୁଆର କିଲୋ ତିନିଶହ ରୁ ଚାରିଶହ ପ୍ରତି କେଜି ବିକ୍ରି ହଉଛି। ତେଣୁ ଆମେ ଘି କୁଆରି ଚାଷ କରିବୁ ବୋଲି ଭାବିଛୁ।ଘି କୁଆରି ଚାଷ କରିବୁ। ତା ସହିତ ଆମେ ଡାଳିମ୍ବ ଲଗେଇବୁ ଡାଳିମ୍ବ କିଲ ମଧ୍ୟ ତିନିଶହରୁ ଚାରିଶହ ରହିଛି। ତେଣୁ ଆମେ ଏହିପରି ଭାବରେ ଅର୍ଥ ଉପାର୍ଜନକାରୀ ଫସଲ ଲଗେଇଲେ ଭଲ ହବ। ଯାହାକି କମ ଜାଗା ମଧ୍ୟରେ ଅଧିକ ଅର୍ଥ ଆମକୁ ଦେଇପାରିବା।ତେଣୁ ଆମେ ତେଣୁ ଆମ ଭାବରେ ବିଭିନ୍ନ ପ୍ରକାର ଫସଲ ଲଗେଇବୁ। ତା ବ୍ୟତୀତ ଆମେ ନିଜେ ଖାଇବୁ। ଯ ଆଉ ବିକିବୁ ମଧ୍ୟ ବିକିଲେ ଆମ ହାତକୁ ଦୁଇ ପଇସା ଆସିବ।
ମୁଁ କଲ୍ କରିଛି ମୋତେ ଟିକିଏ ଛାଡ଼ି ପାରୁନେଉଛି।
ଆମର ବିଭିନ୍ନ ପ୍ରକାର ଅର୍ଥଉ ଉତ୍ପାଦନ ହବ।ଆଉ ତା ବ୍ୟତୀତ ଆମେ ମୁଗ ଚାଷ ବି ମଧ୍ୟ କରିଛୁ।ଆମ ବିଲରେ ଦୁଇ ମଣ ବିଲରେ ସେଥିରୁ ମଧ୍ୟ ପାଞ୍ଚ କୁଇଣ୍ଟାଲ ମୁଗ ବାହାରଯିବ। ଗୋଟେ କୁଇଣ୍ଟାଲ ମୁଗ ବିକିଲେ ଆମକୁ ସାତ ହଜାରରୁ ଆଠ ହଜାର ଟଙ୍କା ପାଉଛି। ସେଭଳି ପାଞ୍ଚ କୁଇଣ୍ଟାଲ ମୁଗ ବିକିଦେଲେ ଆମେ ସେ ଦିଗରେ ଅଶୀ ହଜାର ଟଙ୍କା ପାଇଯିବୁ। ଚାଳିଶ ହଜାର ଟଙ୍କା ପାଇଯିବୁ ହେଲା କି ଏପରି ଭାବରେ ଆମେ ତିନି ଚାରି ପ୍ରକାର ଚାଷ କରୁଛୁ।
ଆଉ ବି ଦେଖୁଛ ଆମର ବହୁତ ଜାଗାରେ ଆମ ପାଖ ଜିଲ୍ଲା ଆମ ପାଖ ଯେଉଁ ରାଜ୍ୟରେ ଦେଖୁଥ ଅଭାବ ଅଭାବରେ ବହୁତ ଲୋକ ବି ଖାଦ୍ୟ ବି ପାଇପାରୁନାହାଁନ୍ତି। ପନିପରିବା ଚାଷ ବି ଆମର କରିପାରୁନାହାଁନ୍ତି।ଯେହେତୁ ତାଙ୍କ ଏରିଆରେ ମରୁଡ଼ି ପଡ଼ିଯାଉଛି ତାକୁ ଆମେ କେଉଁ ସଫଳତା ଯେଉଁ ଜିନିଷରେ ଆମେ ପୁରା କରିପାରିବା। ଯେମିତି କିି ତାଙ୍କୁ ବି ସୁବିଧାଜନକ ହେପାରିବ।
ଆମେ ଯୋଉ ଯାହା ସବୁ ଯୋଉ କହିଲ ଯୋଉ ପ୍ରାୟତଃ ନଈକୂଳିଆ ଲୋକମାନେ ସେଇମାନେ ହିଁ ପରିବା ଚାଷ କରୁଛନ୍ତି। କି ବାକି ଜାଗାରେ ଯୋଠୁ ଜଳର ଅଭାବ ରହୁଛି ସେମାନେ ଚାଷ ପାଇଁ ଇଚ୍ଛୁକ ପ୍ରକାଶ କରୁନାହାନ୍ତ। ତାପରେ ବି ବିକିବା ଫସଲଟିକୁ ବିକିବାର ମଧ୍ୟ ସମସ୍ୟା ରହୁଛି। ତଣୁ ସେମାନେ କଣ କ ସେଠାହା ପ୍ରଥମ କଥା ହଉଛି ଆମେ ସରକାର ସ୍ତରରେ ଯୋଗାଯୋଗ ତାଙ୍କୁ ପ୍ରଥମ ଉନ୍ନତ କିସମର ବିହନ ଆଉ ସାର ଯୋଗାଇଦବା ଆଉ ଯଦି ବେଳେ ଯଦି ପୋକ ଲାଗନ୍ତି ତା ପ୍ରତି ମଧ୍ୟ ଔଷଧ ଯୋଗାଇ ଦେବା ଦ୍ଵାରା ସେମାନେ କରିବେ।ଆଉ ତାପରେ ଆମେ ଏମିତି ଗୋଟେ ମଣ୍ଡି ତିଆରି କରିବା ଆଖପାଖ ତିରିଶଟି ଗାଁକୁ ନେଇବା ସେଇଠି ଲୋକମାନେ ନିଜ ପରିବା ବିକିକି ପନିପରିବା ବିକ ଉଚିତ ମୂଲ୍ୟର ପାଇପାରିବା ନିଜ ଫସଲର। ଯାହାଫଳରେ କି ସେମାନେ ଇଚ୍ଛୁକ ହେବେ ଯେ ପରିବା ଚାଷ କରିବା।ନାହିଁ ଏହିଇପରି ଭାବରେ ଆମେ ଏ ସମସ୍ୟାଟିକୁ ସମାଧାନ କରିପାରିବା ବୋଲି ମୁଁ ଭାବୁଛି।
ଆଜ୍ଞା ସାଙ୍ଗ ଯେହେତୁ ମାନେ ଏତିକ କାରଣ ମୋତେ ବୁଝେଇଥିବାରୁ ବହୁତ ବହୁତ ଧନ୍ୟବାଦ।ଆଉ ଆପଣଙ୍କର ଯେତିକ ଚାଷ ଦ୍ୱାରା ଆପଣଙ୍କୁ ଯେତିକି ସୁଲଭ ମୂଲ୍ୟରେ ଆପଣ ପାଇପାରୁଛନ୍ତି ପନିପରିବା ମୁଁ ବି ଆମ ବଗିଚାରେ ମୁଁ କରିବା ପାଇଁ ଚାହୁଁଛି।
ହଉ ତମେ ହଉ ତମେ ଯୋଉ ପରିବା ଆରମ୍ଭ କର।ବିକା ମଧ୍ୟ ଲାଭ ମାନ ହୁଅ।ଆଉ ମୋର ଏବେ ତ ଟିକେ ମୁଁ ଟିକେ ଯାଉଛି ଟିକେ ମ ବଜାର ଆଡେ
ହଉ ଆପଣ ବନ୍ଧୁ ଆଜି କହିଥିବେ ଧନ୍ୟବାଦ।
ମୁଁ ଆସିକିନା ଆପଣଙ୍କୁ କଲ୍ ପୁଣି ଆଉ ଥରେ କହିଦେବି ହେଲା କି। ଆଉ ରହୁଛି ରହୁଛି ବନ୍ଧ ନମସ୍କାର ସୁୁଭ ସଂନ୍ଧ୍ୟା।